ହାଲୋ।
ହଁ।
ଘରେ ଖାଇଆକୁ ଡାକିଲେଣି?
କତିରେ କିଏ ହେରା ସବୁ ବଇଚନ୍ତି?
ନାଇଁ ମୋ ମାମୁଁ ହିଆଡେ କଥା ହଉଚନ୍ତି, ସେଇଟାକୁ ଟାଣୁଚି ଆଉ।
ଓ ହୋ।
ଦୂରରେ କଥା ହଉଚନ୍ତି। ଏଟା ବହେ ଜାଗା ବାଟରୁ ଭଏସ୍ ଟାଣୁଚି କି? ମୋ ମାମୁଁ ଙ୍କୁ ତଥାପି କେତେ ବାଟ ଅଛନ୍ତି କହିଲୁ? ତନ୍ ଦେଖ୍ ଖିନୁ ଯୋଉ ତମ ଯୋଉ କୋ କୋଠ୍ ତମର ଗୋଟେ ମଣ୍ଡପ ନାହିଁ କି?
ହଁ ହଁ।
ମଣ୍ଡପ ନାହିଁ ଗୋଟେ?
ହଁ।
ତମ ଗାଁ ରେ ଯୋଉ ମଣ୍ଡପଟା।
ହଁ ମ।
ବଡ ହେଲେ। ଏଇ ବର୍ ବରଗଛ ମୂଳେ ଚା ଯୋଉ ଗୋଟେ ମଣ୍ଡପ ହେଇଚି ଗଣେଶ ପୂଜା ହୁଜା କରୁଚ ଯୋଉଟା।
ହଁ ହଁ।
ସେଇ ମଣ୍ଡପ ଆହୁରି ହେ ଆଗ୍ ଇଆଡେ ଗଲା ବେଳକୁ ଏଇ ଇ ଉଁ ପପୁ ସାର୍ ଙ୍କ ଘର ଆଡେ ଗୋଟେ ଦୋକାନ ନାହିଁ? ଚାଳିଆ ଦୋକାନ ଟେ ସେଇଯୋଉ। ସେଇ ଚାଳିଆ ଦୋକାନ ପାଖରେ ମୋ ମାମୁଁ ମଣ୍ଡପ ପାଖରେ ମୁଁ। ଦେଖ ତଥାପି କେତେ ବାଟରୁ ଟାଣୁଛି।
ସେଇଆ ଆଉ ଡବଲ ଭୟସ୍ ତାର ନଉଛି ଆଉ
ଆଉ ଘରେ ଖାଇବା ପାଇଁ ଡାକିଲେଣି।
ହଁ ଡାକିଲେଣି ଖାଇବା ଆଉ।
କା ହଉ ଏଇ। ଥରକ କଥା ହେଇ ସାରିଲା ପରେ ଖାଇଦବୁ ତାପରେ ମତେ କଲ କରିବୁ ହେଲା। ଆ ଆଗେ ଇଏରେ କଲ୍ କରିବୁ ନହେଲେ ମେସେଜ କରିବୁ ତାପରେ ଆପରେ କଲ୍ କରିବୁ।
ହଉ।
ଆ ମ ଆଜି ତୋର ମୋର ଏଇନେ ପାଞ୍ଚ ପାଞ୍ଚ କରିଦବା। ତୁ ମୋଠୁ ପାଞ୍ଚ ନେଇଯିବୁ ତୋଠୁ ପାଞ୍ଚ ନେଇଯିବି ନା।
ହଁ।
କେତେ ଥର ହେଲା ଏକ ଦୁଇ। ଦିଥର ନା କେତେ ହେଲା ଆଉ ନା।
ହଁ।
ଆଉ ଉଁ। କଁ ତରକାରୀ ନା ନାଇଁ ଜାଣିନୁ।
ଜାଣିଲି କେତେବେଳେ ଖାଇଲେ ସିନା ଜାଣିବି।
ମୁଁ ତ ଡାଲିକି ଆଳୁ ପୋଡା ଆଉ। ହୁଁ ହୁଁ
ଆଉ କଁ ତୁ ଏଇ ଏ ସ୍ତାନେ ପଢି ଲୁଣି ନା।
ନାଁ ଇ। ଏଇଟା ଯଦି ଏଣିକି ହବ। ମୋ ଭାଇ ସହିତ ସେମିତି କରିଦେବି ଗୋଟେ କହିବି ଦେଖିବା ଆଉ। ଏଇନେ ନୁହଁ ମୋର ଆଗେ ହଉ ଦେଖିବା କଁ କେମିତି ହଉଛି।
ହଁ।
ଆମେ ଆଠ ନଅ ଜଣ ମିଶିକିନି ଘାଣ୍ଟିବା ଆଉ।
ମୁଁ ବି ତ ସେଇଆ ଭାବିଛି ଖାଲି ହେଇଯାଉ।
ଆ ଆରେ ଖାଲି କଥା ହବା କାମ ଆସିବନି ପୁଣି ଗୁରେ ଲେଖିବା କାମ ଆସିବ। ସେଇ ଲେଖି ଜାଣିବା ଟି ହଉଛି ପୁଣି ଅସଲ ଯିଏ ଲେଖି ଲୁଗା ନ ଜାଣି ଥିବ ତାକୁ ପୁରେଇ ଦେଇଥିବୁ କଣ ଲାଭ।
ଏ ହଁ ରେ ହଁ ଠିକ କଥା।
ସେ ସେ କହିବ ପଇସା ଦେଲୁନି। ଏଇନା ମତେ ଠକିଦେଲୁ ଇଏ କରିଦେଲୁ। ଚିଣ୍ଟୁର ଏଇନା ଆଇଛି ଲେଖିବା ସେ ଖାଲି ଲେଖୁଛି।
କଁ ହେଲା।
ତାର ଗୁରେ ଆଇଛି ଲେଖିବୁ ଖାଲି।
କଣ ଲେଖିବୁ।
ଗୁ ଗୁ ସେ ଯୋଉଟା ଏଇ ଆମେ ଯେମିତି କଥା ହଉନା କି।
ହଁ।
ସେଁତି କଥା ଗୁରା ରେକର୍ଡିଂ ହଉଛି ସେଁତି। ସେଇ ରେ କ ଉଁ ସେଇ ରେକର୍ଡିଙ୍ଗ ଗୁରା ସେ ଛାଡି ବେ ତୁ ଖାଲି ଲେଖିବୁ ସେଇରା କୁ ଶୁଣିକିନି।
ଓ ହୋ।
କିନ୍ତୁ ଖାଲି ଲେଖୁଛି ଏଇନା କେ ଦେଖୁ ଯେତେବେଳ ବଢୁଛି ଖାଲି ଲେଖୁଥିବ କଣମରେ।
ହଁ।
ଇୟର ଫୋନ ୟୁଜ୍ କରୁ କି ତୁ?
ନାଇ।
ଇୟର ଫୋନ ୟୁଜ୍ କରିବୁ ଠିକ୍, କଣ ପା ଯୋଉଠି ଗୋଟେ ବସିଲୁ
ଗାଛୁଆ କଇଏ ଆଁ
ତୁ ୟୁଜ କରୁଛୁ।
ମୁଁ ୟୁଜ କରିନଥିଲ ଦେଖି କଲି ଆଉ ନାଙ୍କେ ଆଉ
କଣ ହେଲା
ନାଇଁ ତୋ ରହିଲ କି।
ନାଇଁ।
କହଲ ଉଠେଇବୁନି କଥା ହେଲା ବେଳକୁ ନହେଲେ କଟିଦିଯିବ।
ଓ ହ ଜାଣି ଜଣି। ଆମ ସାହିରେ ଦଣ୍ଟ ହବ ଆ ଦେଖିବୁ।
କୋଉଦିନ?
ରବିବାର ଦିନ।
ହଉ ଦେଖିଆ। ଥିଲେ ଦେଖିବା ନହେଲେ ଥାଇପାରେ ନଥାଇପାରେ ସେଇଟା ହଉଛି କଥା।
ଓହୋ। ତ ତ କାମ କଣ ଦେଇନିରେ ଏଟା କଣ କେମିତି ଏଟା କଣ। କର ତୁ ଖାଲି ବହୁଛୁ ପ୍ଲା ନା ଚଢିକିନି ବାଡଉଛିୁ କଣ୍ଟା।
ମେସିନ ରେ ଉଠିବ ତ ଜିନିଷ।
ହଁ।
ଚଢିକିନି ବାଡେଇବୁ।
ବାଡୋଉଚି ଖାଲି ଆଉ।
ସେ ଭିଡିଓ ଟା ନାହିଁ ନେ ଦେଖେଇ ଦେଇଥାନ୍ତି କେମିତି କଣ କାମ ହଉଛି। କେମତି କଣ ମେସିନ ରେ ଉଠୁଛିୋଟାଲ ଫାଷ୍ଟ ଏତ ଗୋଟେ ଭିଡିଓ କରିଥିଲି।
କଣ କେହିକି ତଥାପି କହୁନ।
ଦେଖେ ଯୋଉ ତଳମହଲ ଫାଷ୍ଟ ଫ୍ଲୋରରେ ହେଲା।
ହଁ।
ସବୁ ଜିନିଷ ଥିବ।
ଓୁହୋ।
ସେଖ ଛାତକୁ କେ ମସଲା ଉଠେ ଲିଫ ମେସିନ ରେ ଛାତ ପହିଲା ବେଳକୁ। ସେଇଆ ମେସିନ ଟେ ନାଗିଥିବ ସେଇଥିରେ ସବୁ ଲୋଡ କରିବୁ। ଉଠିବା ଉପରକୁ। ଉପର ଉଠିଲା ତୋର ଯେତିକି ମହଲା ଦରକାର ସେତିକି ମହଲା ରଖେଇବୁ। ରହିବ ତାପରେ ଅଲଟ କରିବୁ ତାର ଯୋଉଠି ଯେମିତି ବାଡେଇବା କଥା ବାଡେଇବୁ ଆଉ।
ସେ ତୁ ଶିକି ଯାଇ ଯାଇଛୁ ପୁରା ସବୁ।
ନାଇଁ ସବୁ ଶୁଖିନି।
ହଉ।
ମୁଁ ଏଇ ମାସେ ମାସେ ଖଣ୍ଡେ ଯାଇଛି।
ତ ଭାଇ ସେଇଟ।
ହଁ।
ଆଉ କଣ କରୁଚୁ?
ଆଁ
କିଛି ନାଇଁ କଣ କରିବି ଆଉ।
ନିଦ ନାଗିଲାଣି?
ହଁ ତ ନିଦ ତ ଲାଗୁଚି ମତେ ପ୍ର
ମୁଁ ଏନ୍ତି ଯଦି ଏଟା ପଇସା ମିଳୁଥିବ ମତେ ଏମତି ଯିଏ ମୁଁ ମିଳିଲା ଖାଲି ରାତି ନାହିଁ ଦିନ ନାହିଁ ଖାଲି କଥା ହେଇ ହେଇକା ପଇସା ପାଇଲେ ଗଲା। ଆଉ
ହଁ ରେ ମତେ ସେଇଭଳିଆ। ଚିଣ୍ଟୁ ଚିଣ୍ଟୁ କହୁଚି ଖାଲି ଏରା ଝିଅ ଗୁରା ଙ୍କ ସହିତ କଥା ହବୁ। ଏରା ଙ୍କୁ କଣ କଥା ହବୁ କହିଲୁ?
ଆଉ ସେଇ ମୋ ସହିତ ଯେମିତି କଥା ହଉ ସେମିତି ତାଙ୍କୁ ଖାଲି କଣ କରୁଚ କଣ ଖାଇ ସାଇଲଣି ପିଇ ସାଇଲଣି ସେଇରା କହିବୁ ଆଉ କଣ। ଆଉ ଦେଖେ ପଇସା ପାଇଁ ତୁ କଥା ହବା ପାଇଁ ବାଧ୍ୟ।
ଅଁ ହଁ।
ପଇସା ମିଳୁଚି ମାନେ।
ଏରା କଣ କରିବି କହିଲୁ ଚିଣ୍ଟୁକୁ ଫୋନ ଦେଇ ଦେବି ଦି ଦିନି ଖଣ୍ଡେ ମୁଁ କହିବି ତୁ ବସ ତୋର ଗପ୍ ହିଆଡେ। ଦେ ତର ମୁଁ ଲେଖିବି। ମୁଁ ଜାଇଁକି ଇଆଡେ ବସି ଲେ ଖିବି ବରଂ ସେ ତାର ହିଆଡେ କଥା ହବ।
କିରେ ଦେଖେ ପଇସା ପାଇଁ ଖରାରେ କେତେ ଲୋକ ବି ପୁଣି କାମ କରିବାକୁ ପଡୁଚି। ଆଉ ତୁ ଯେନ୍ତି କ ଥା ଟିକେ ନହବୁ ଲାଜ କରିଲେ କଣ ହବ, ଲାଜ ଚିହ୍ନିତା କି ନ ଚିହ୍ନିଥା କ ଥା ହବୁମାନେ ପଇସା ମିଳୁଚି ମାନେ ବଡ କଥା।
ହଁ ମ ଆମେ ତାଙ୍କୁ କଣ ଚିହ୍ନିଚେନା ସେ ଆମକୁ ଚିହ୍ନିଛନ୍ତି। କଥା ହେଇପଡି
ଚିଣ୍ଟୁ ଚିଣ୍ଟୁ ତିନି ଦିନରେ ସତରଶହ ଟଙ୍କା ପାଇଲା ହେଲା। ହିସାବ କଲୁ ଦିନକୁ କେତେ ଟଙ୍କା ଲେଖା ପଇଲା। ଖାଇ ପିଇ ସେଇ ଖାଇ ପିଇ ବୁଲିକିନି ଉଁ ସବୁ କରିକିନି ଘର ଫର ଇଏ କାମ ଧନ୍ଦା ବୁଲି ଚାଲିକିନି ପାଇଲା ଛଅଶ ଟଙ୍କା ଲେଖା ଦିନକୁ। ତାହେଲେ ତୁ କାହିଁ ଆଉ କାମକୁ ଯିବୁ ଘରେ ଖାଲି ବସିକି କଥା ହବୁ।
ହ।
କଣ କାମ କହିଲୁ କାମ କରିବି ଯାଇକିନି, ଘରେ ବସିକି ତ ଖାଲି କଥା ହେବି। ଏଇ ଏଇ ପଇସାରେ ଏସି ଆଣିକି ଘରେ ନଗେଇ ଆହୁରି ଏସି ରୁମ୍ ଉଲ୍ଟି ବସିକିି କଥା ହବୁ।
ଏସିି ଆଉ ଆଣିକି କଣ କରିବୁ
ଗୋଟେ କଥାକୁ ତତେ ବୁଝେଇବା ପାଇଁ କହିଲି। ନା ନାଇଁ।
ହୁଁ।
ହଉ ଆଉ ମୁଁ ଯାଉଚି ଗ୍ରୁପ୍ ରେ ମେସେଜ କରେ କିଏ ଫାଙ୍କା ଅଛ।
ଚିଣ୍ଟୁ କୁ ଶୁଣୁ ଚିଣ୍ଟୁ କୁ ଫାଷ୍ଟ ଆସିଲା ଏଗାର ଟଙ୍କା। ତାପରେ ସତରଶ। ଆ ମୋର ଯଦି ଶହେ ଦୁଇ ଖଣ୍ଡେ ଆସିବ ମତେ ଭଲ ଲାଗିବନି।
ଫାଷ୍ଟଟା ଯାହା ଆଉଛି ଆସୁ ଚଳେଇ ଦେ। ସିଏ ପୁଣି ଏଗାର ଟଙ୍କା ତାର ଫାଷ୍ଟ ଆଇଥିଲା ଚଳେଇଲା ନା ନାଇଁ।
ତା ପାଖକୁ ପୁଣି ହେଇ ଆସିଲା ସାତଶହ ଟଙ୍କା।
କହିହବ କଉ କେତେ ଟଙ୍କା କୋଉଟାରେ ଆସି ମେନ ହଉଛି ଯୋଉ ଆମର ଯିଏ ଆକାଉଣ୍ଟାଣ୍ଟ ନାହିଁ କି ସେ ଗ୍ରୁପ ଯେ ମାନେଜର
ହୁଁ।
ସିଏ ତୋ କଥାକୁ ନେଇକିନି ଇଏ କରିବ। ପଇସା ଦବ।
ହୁଁ।
ବୁଝିଲୁ କି? ହ୍ୟାଲୋ।
ଇଏ କେହି ଜାଣିନି କିଏ ଗୋଟେ?
ହାଲୋ।
ହଁ ମୁଁ ମେସେଜ କଲିଣି ମୁଁ। ହ୍ୟାଲୋ।
ବାଇକରେ।
ହଁ।
ତାପରେ ସେ କହିବ ଅନଲାଇନ୍ସ ଆସେ କଥା ହାଲୋ।
ହଁ। ଆଉ କଣ କହୁଛୁ?
କଣ ଆଉ କରିବି ଖାଇକି ଶୋଇବି। କଥା ହେବି ଆଉ
ହଁ ହଉ ଆଉ ହଉ ମୋର ତ ଦଶ ମିନିଟ୍ ହେଇଗଲା ରହିବି ଯାଉଛି ଆଉ ଖାଲି ଆଉ ଛଅ ସେକେଣ୍ଡ ଆଉ
ହୁଁ ହୋ।
ଆଉ ଯାହା ଖାଇକି ସୋଇବୁ ନହେଲେ ଖାଇସାଇଲେ କ କରିବୁ ମତେ ଇଏରୁ ମୁଁ ତାପରେ ଏଇ ଆପରେ କଥା ହଁ ହଉ ରହୁଛି ଆଉ ହଁ।
ହେଲା ତ କତିକୀ କଲ୍ କରିବି ଆଉ
ହଁ ହଉ।
ଯାହା ହଉ।